ଦିଦି କୁହ?
ହଁ କଣ କରୁଥିଲ?
ଟିଭିରେ ବସିକି କାମ ହିଁ କରୁଥିଲି।
ଆଉ ଉଁ କଣ ତ ପଚାରୁଥିଲି, ଆଜି ଦେବସ୍ନାନ ପୂର୍ଣ୍ଣିମା, ତମେ ନୋନଭେଜ୍ ଖାଅ ନା ଖାଅନି?
ଆଜି ପୂର୍ଣ୍ଣିମା?
ହେ ଭଗବାନ। କଲ ଟେ କଲା ବେଳକୁ ତ ହାଲୋ ଦିଦି ନମସ୍କାର ଜୟ ଜଗନ୍ନାଥ ଏଡେ ଲମ୍ବେଇ କି କହିଦଉଛ।
ଆରେ ଜ ଜୟ ଜଗନ୍ନାଥ ନାଟା କହିବାରେ କଣ ପଇସା ପଡୁଛି। ମୁଁ ଜୟ ଜଗନ୍ନାଥ କହିଲି ବୋଲି ସିନା ଜଗନ୍ନାଥ ନା ରେ ଟଙ୍କାଟେଦେଲି।
ଏ ଷଳା। ଜଗନ୍ନାଥଙ୍କୁ କହିଦଉଛନ୍ତି। ମୁଁ ଭାବିଲି ଏତେ ଭକ୍ତିଆ ଛୁଆ ଟା ନା କଣ ସବୁ ଜାଣି ଚିନା କଣ, ଦେଖିଲାଡୁ
ହେଇଥିବ ହେଇଥିବ ପୂର୍ଣିମା ହେଇଥିବ ଭଗବାନଙ୍କୁ ଡାକି ଦେଇଥିବୁ ଭଗବାନ ମତେ କ୍ଷମା କରିଦିଅ ମୁଁ ଜାଣିନି।
ଛୋଟିଆ ଛୁଆଟା କୁଆଡେ ଜାଣିବ ଏତେ କଥା।
ଓହୋ ଆରେ ତମେ ଦି ଜଣ ମୋଠୁ ଦି ବର୍ଷ ବଡ ହେଇକି ତମ ଆଗରେ ଛୁଆ କରିଦେଲଣି ମତେ ନା?
ଦି ବର୍ଷ କୋଉଠି ତିନି ବର୍ଷ ହେଲା, ତମର କୋଉ ମସିହା?
ମୋର ଦୁଇ ହଜାର ସାତ୍ତେ।
ତର ସାତ ମୋର ଦୁଇ ହଜାର ପାଞ୍ଚେ।
ମାନେ ବାପ୍ ରେ, ଏତେ କମ୍ ହେଲାବେଳକୁ ତମ ଆଗରେ ଛୁଆ ମୁଁ।
ଭାଇଟେ ଭଳିଆ ଆଉ ସାନ ଭାଇଟେ ଆଉ। ଫେମିିନେରିକା ଯଦି ମୋଠୁ ଦି ବର୍ଷ ଦି ବର୍ଷ ସାନ, ତମେ ତୋ ତାଙ୍କଠୁ ବି ସାନ। ତାହେଲେ ତମେ ମୋଠୁ କେତେ ସାନ ହବ ନା ନାଇଁ?
ଫେମିନା ଦିଦି ଠୁ ବଡ ମୁଁ। ଖାଲି କ୍ଲାସରେ ବଡ ବୋଲି ଦିଦି କହୁଛି, ତାଙ୍କଠୁ ମୁଁ ବଡ। ତା ଦୁଇ ହଜାର ସତେ, କେତେ ମାସ ତାଙ୍କର ଗୋଟେ ଦି ମାସ ତିନି ମାସ ତାଙ୍କଠୁ ମୁଁ ବଡ।
ହଁ
ହଁ, ମୁଁ ଏଜ ରେ ତାଙ୍କଠୁ ବଡ ପା।
ତୁମର କୋଉ ମାସ ଡେଟ୍ ଅଫ୍ ବାର୍ଥ କି?
ମୋର ଫେବୃୟାରୀ। ମୋର ଦୁଇ ହଜାର ସାତ ଫେବୃୟାରୀ।
ଓହୋ ଫେମିିନାର ତୋ ଅକ୍ଟୋବର।
ହଁ ବୃନ୍ଦାବନ ମୁଁ କେତେ ବଡ ଭାବୁଥିଲି କି? କେତେ ବଡ ବୋଲି ସେ ମୋତେ ଭାଇ ଡାକିବା କଥା ମୁଁ ତାକୁ ଜି ଡାକୁଛି।
ଆରେ ଆରେ ଏମିତି ଜାଣିଛ ମୋ ସହିତ ପ୍ଲସ ଟୁ ଥରେ ହେଇଥିଲା ହେଲା ମୋର ଗୋଟେ ଜୁନିୟର ଟେ ତା ମାନେ ମୁଁ ଯେତେବେଳେ ସେକେଣ୍ଡ ଇୟର। ସେ ସେତେବେଳେ ଫାଷ୍ଟ ଇୟର ହେଲା।
ଆଜ୍ଞା!
ତୋ ସିଏ ସେମିତି, ସିଏ ସେମତି ମତେ ଏମତି କହିଲା ହେଲା। ତାପରେ ମୁଁ କହିଲି ଆଉ ତୁ ଛୁଆ ଟା ଆଉ ହେଲା ପାଠ ଉପରେ ଫୋକସ କର ଏମିତି କାଇ ହଉଛି ମୁଁ ତୋ ଠୁ ବଡ ବର୍ଷେ। ହେଲା ଏମତି କହିଲି ଯେମିତି ତାର ସେ କହିଲା ତମେ ମୋଠୁ ଏଜ୍ ରେ ବଡ଼ ନୁହଁ ହେଲା। ତମେ ମୋଠୁ କ୍ଲାସ ରେ ବଡହେଲ ତୋ କଣ ମାନେ ଭଗବାନ! ଛୁଆଙ୍କ ମୁଣ୍ଡରେ କିଏ ଭୂତ ବସେଇ ଦଉଛି ବଡ ସାନ ବି ମାନୁ ନାହାନ୍ତି ଆଉ।
ମୁଁ ତ ଜମା ମନେନି। ମୁଁ ତୋ ଦାଦାଙ୍କ ନାଁ ଫାଆଁ ଧରି ଡାକେ।
ହେ ଭାଇ ତମେ ତୋ ଛାଡ। ତମେ ତମ ଘରେ ଲାଡିଲା ଆଉ ଯିଏ ଯାହା କହିଲେ ଶୁଣିବାର ନାହିଁ।
ନା ଶୁଣେ ନା ମୁଁ। ବାସ୍ ଗୋଟେ ଛୁଆରେ ମୋ ଜୀବନରେ ଭୟ ହେଲା ବାପାକୁ। ମୋ ଜୀବନ ମୁଁ ସବୁଠୁ ବଡ ମୋ ବାପା ଯଦି ଘରକୁ ତାଙ୍କର ସାଉଣ୍ଡ ଶୁଭିଲା ମୁଁ ଫୋନ୍ ବନ୍ଦ ଥଇକି ଖାତା ରେ ବହିରେ ବସିଯିବି।
ଯା ହଉ କାହାକୁ ତ ଗୋଟେ ଡର୍ଚ ଶୁଣିଲି ମୁଁ ଏତେବେଳେ କହୁଛ ପିସ୍ ସିଙ୍ଗ ବାଡ଼ି ଦଉଛି ମମିଙ୍କୁ ପାଟିକରୁ।
ଆ ମୁଁ କାହାକୁ ମାନେ ଘର କାହାକୁ ମାନେଇନୀ ସିଙ୍ଗଲ ପାର୍ଶନ ଟିଚର ମାନେ ଟିଚରଙ୍କୁ ଭି ଦେଇଦିଏ। କିନ୍ତୁ ମୁଁ ଯି ମୁଁ କେତେ ଘରେ- ମୁଁ କି ତମ ଘରେ ଖାଲି ବାବାଙ୍କ ମାନେ ବାବାଙ୍କୁ ଭୟ ମାନେ ଭୟ ଉପର ପଡି ଯ ଆଜି ଆଜି ପ ସିଏ ମାନେ ସି ତାକୁ ଡାକିେ କଥାଏ ମୁଁ ଡାକି କଥାଏନି ଭାଇ। ସି ତା ମାନେ ଗୋଟେ ପୋଟେ ପୁଅ ବୋଲିଟ ଗଲା। କରନ୍ତି ବହୁତ ଗଲା କରନ୍ତି କିନ୍ତୁ ଭାଇ ଙ୍କୁ ଡର ଭାଇ। ମୁଁ ଯଦି ମାଡ ଖାଇଛ ଜୀବନ କିଛି ଛୁଆ ମାଡ ଖାଇଥାି ମୁଁ ଏମିତି କହୁି ନା ମାଡ ନ ଖାଇଛି ବୋଲି କହିପାରିବି।
ଏତେ ଚଗଲା ହୁଅ ଆଉ ମାଡ ଖାଇବନି କେମିତି ତମ ପାଇଁ ଚାକିରି ଛାଡିଦେଲା ଏଣ୍ଟି ଚାକିରି ପୁଣି ଗଭର୍ଣ୍ମେଣ୍ଟ ଚାକିରୀ କ୍ୟାପିଟାଲ୍ ହସ୍ପିଟାଲରେ ଥିଲେ।
ମୁଁ କଣ କରିବି ଏମିତି ତ ହବ ଆଉ ପଡିଲା ମତେ ଆଉ।
ସବୁଠୁ ଚଣ୍ଡ ସିଏ କାଳେ କଥା କହୁଛି।
ହେଇଗଲା ହେଇଗଲା ଯେ କଣ ସେ ଚାକିରି ରୁ ପଇସା ଦେଲୁ ସେ ପଇସା ଦେଇ କଣ ସରଗକୁ ନେଇକି ଯିବେ। ପୁଅ ପାଇଁ ତୋ ଛାଡୁଛନ୍ତି ଆଉ ବୁଲିବାକୁ ଆସିଛନ୍ତି।
ହଁ ପୁଅ ତ କରିବ ଗୋଟେ ବଡ ଚାକିରରି ଆଉ ଆଇସ୍ ଅଫିସର ଟା ହବ।
ଆଜ୍ଞା ଆଜ୍ଞା। ଆଇଏସ ଅଫିସର ଏ ଆଇଏସ ଅଫିସର ଇଛା ନୁହଁ ହେବାକୁ
ହଁ ଆଉ କଣ ଖାଇଛୁ ସନ୍ଧ୍ୟାବେେଳେ।
ସନ୍ଧ୍ୟା ବେଳେ ତ ସନ୍ଧ୍ୟା କଣ ହେଲା ନା କଣ।
ଖାଇବାର ପ୍ଲାନିଂ କଣ ଅଛି।
ହାଇପାର ପ୍ଲାନିଂ ଦେଖିବା କଣ ଦେଖିବାେ ସାଙ୍ଗମାନେ ତ ଆସିବେ ବୋଲି କହୁଛନ୍ତିେ ସାଙ୍ଗମାନେ ଆସିବେ। ପଳଯିବ କୁଡେଡେୁ ସାରଛି କଣ ଖାଇ ଫେଛି ଆଉ।
ବଢିଆରେ ଭୁବନେଶ୍ଵରରେ ରହୁଛ ଭାଇ ସବୁ ବଡେ ବୁଲୁଥିବ ଚାରିଆଡେ,
ହଁ ସବୁଆଡେ ବୁତି ଆଠଟା ପରେ ଘରକୁ ଗଲେ ମୁ ଯେ ମାଡ଼ ଖାଉଛି ଆପଣଥରେ। ଏବେ କାଲି ମାଡ ଖଥିଲି ମୁଁ ଆମ ଗୋଟ ଗୋ ହେକି। କହିଲ ଘକୁ ଆଶୁ କାହିଁ ଘର ବାହାର ରହିଯାଉନୁ, ସେତିକି ମାରିଲା ମତେ
ଭୁବନେଶ୍ୱରରେ ଛୁଆ ମାନେ ଆହୁରି ବୁଲିବା ଆଉ,
ଆରେ ମୁଁ ବୁଲନ୍ତି ମୁଁ ରାତି ଦଶଟା ଘରୁକୁ ଆସନ୍ତିନି କିନ୍ତୁ ଘରେ ଯେମିତି ହହୁଉଛନ୍ତି ଲାଠୁ ବାଧକି ଆସିବାକୁ ପଡୁଛି ଆଉ।
ଖାଲି ଡରରେ ଆସୁଛ ଆଉ ନା।
ଆଜ୍ଞା ଆଜ୍ଞା, ନାଁ ନାଁ ଖାଲି ଘରକୁ ଆସିୁଛି ଆଉ।
ଆଉ ପ୍ଲସ୍ ହଁ ପ୍ଲସ୍ ଥ୍ରୀ କୋଉ ଅନର୍ସ ରେ ପଢୁଛ?
ମୁଁ କମ୍ପୁଟର ସାଇନ୍ସ।
ହଁ ଆଇ ଟି ଆଇ ନେଇଥିଲ ଆଉ, ତମେ ବିିଟେକ ଫିଟେ କରିଦେଲନି?
ବି ଟେକ ପୋକ ମାଛି ଯୋଉ ଜାଗାରେ ଅଛନ୍ତି, ସେ ଜାଗାରେ ଯିବା
ନା ସେଇଟା ତ ସତ କଥା, ଏବେ ତ ହାଇଟ ଲାଇନ ପୁରା ଦବିକି ଅଛି।
ଦବି ଅଛି ମାନେ ଭାଇ ବିିତେକ କରିବି। ଭାଇ ବି ଟେକ କରିବି, ମ ଲାଗୁଚି କି ବିଟେକ ବଣ୍ଟା ହଉଛି, କି ଯିଏ ଯାଉଛି କରିଦଉଛି ଖାଲି।
ହଁ ସେଇଟା ବି ସତ କଥା, ଆଜିକାଲି ଯାହାକୁ ଦେଖିବୁ କଣ କରୁଛୁ? ବିଟେକ। ସଫ୍ଟୱୟର ଇଞ୍ଜିନିୟର। ଆଉ ଗ୍ରାଜୁଏସନ ବି ଗା- ଗ୍ରାଜୁଏସନ୍ ବି କରିବୁ, ତାପରେ ଯଦି ପିଜି ଫିଜି କରିବୁ ତାହେଲେ ଠିକ୍, ନହେଲେ ଗ୍ରାଜୁଏସନ୍
ନା ନା ମୁଁ ଗ୍ରାଜୁଏସନ ମୁଁ କରିୁଛି ଗୋଟେ କାରଣ ପାଇଁ ବାକି ମୁଁ ଏଣ୍ଟ୍ରାନ୍ସ ଏଣ୍ଟ୍ରାନ୍ସ ପାଇଁ କୋଚିଂ ନେବି, ତ ଯୋଉ ବର୍ଷ ମୁଁ ଡ୍ରପ୍ ନେବିନି ବୋ ଆଗ ତ ଦିଟା ଦେଖିବା ପରେ ଏଠି ଯେ ବ୍ୟାଗ୍ ନ ଲାଗିବ, ପ୍ଲସଠି ଯେ ମ ଏଣ୍ଟ୍ରାନ୍ସ
ଓହୋ। ଆଉ ସେ ଯେଇ ଯେଇ ହେଲେ ବି ତ ସେଇ ବିଟେକ୍ ନା।
ସେଇା କିନ୍ତୁ ଯ ଯ ଫରକ ଆସେ ନା। ଯେଇ ବାଜିଲେ ତମେ ଭାବିଲ
ସୁ ପୁରା ଲାଇଫ୍ ସେଟ୍।
ଦେଖିବା କହୁଛ ମ ତ ଦେଖିବା ଭଗବାନ ଥିବଥିବ, ନଥିଲେ ଭାଇ ପାଠ ଛାଡିଦ ଯାଇ ଖଟିବ ଯାଇକି, ଦାଦନ ଖଟିବ ଯାଇ କି।
ହଁ ସେଇଟା ସତ କଥା, ମନ ଦେଇକି ପାଠ ପଢ। ଆଉ ବି ଭାଗ୍ୟରେ ଯାହା ଥିବ, ଯେତେ ମନ ଦେଇକି ପାଠ ପଢିଲେ କଣ ନା ନା ମନ ଦେଇକି
ନା ଭ ଭିବ ଚେ୍ କରିବି ଭ ଚେଞ୍ଜ କରିବି।
ହଁ ସେଇଟା ବି ଠିକ କଥା, ଏମିତି କନଫିଡେନ୍ସ ରହିବା ଦରକାର।
ନା ସେ କନଫିଡେନ୍ସ କଥା ହେଲା ଭ କହିଦିଏ, ମୁଁ କିନ୍ତୁ ପୁଆ ପାଇଁନି। ଭାବୁଛି ମୁ ମୁଁ ପ୍ଲାନ୍ କରିଥିଲି ପ୍ଲସ୍ ଥ୍ରୀ ପ୍ଲସ ଥ୍ରୀ ପ୍ଲସ ଥ୍ରୀ ହେବା ପ୍ଲସ୍ ଥ ଆଡମିସନ ହେଲା ପରେ ପଢିବି ବୋଲି ଭାବି, ପ୍ଲସ ଟୁ ଆଡମିସନ ହେଲା ଭାବଥିଲି ଦଶମ ତ ଖରାପ ହେଇଗ, ପ୍ଲସ ଟୁ ଟା ପୁରା ମନଧ୍ୟାନ ଦେଇ ଫାଷ୍ଟରୁ ପଢ଼ିବି। ପୁରା ଟପ୍ ମାରିବି, ପୁରା ବର୍ଷ ସାରା ଟପ୍ ମାରିବା କରେେ ଯୋଉ ଦିନ ଜ ଫାଷ୍ଟ ମନଥିଲି ଟେଷ୍ଟ ଆସିଲା ଏଇଟ ପରସେଣ୍ଟ, ନାଇନ ପରସେଣ୍ଟ ଆସିଲା ଏମତିଆ।
ଛାଡ ସେ ଟାଇମ ଟା ହିଁ ସେଇଆ ବୁଝିଲ ନା ନାଇଁ, ଆମର ଗୋଟେ ଏଜ ଲିମିଟ ଅଛି।
ଏଜ ଲିମିଟ ଅଛି ଯେ ମୋର ତିନଟା ସବଜେକ୍ଟ ଜିରୋ ଜିରୋ ଜିରୋ ଥିଲା, ସ ଦେଖି ସରିଲି ପାଇଁ ମୁ ପାଠ ପଢ଼ଥିଲି କଣ କରଥିଲି ଭାବିଲି?
ହୁଁ ହୁଁ ହା ହା ହଁ ଛାଡ, ମୁଁ ତ ବୋଧେ ପ୍ଲସ୍ ଟୁରେ ପିକନିକ ଯାଇଥିଲି ମୋ ମାଇଟ ଇନ ମାଚୁଆର ଥିଲା, ମାନେ ମୁଁ ଟେନଥ ଲେବୁଲ ରେ ଏତେ ବଢିଆ ପାଠ ପଢ଼ୁଥିଲି? ଏ ପ୍ଲସ୍ ଟୁରେ ଫାଷ୍ଟ ଇୟର୍ଟା ମସ୍ତ ପୁରା ପାଠ ପାଠ ସେକେଣ୍ଡ ଇର ତ ଖାଲି ବୁଲିଲୁ ଆଉ ଖାଲି କଲେଜ ଯାଏ ମୁଁ ଇଏ କରି ମୁ
ମୋର ଓଲଟା, ମୁଁ ମାନେ ବା ଯଉ ଟାଇମ୍ ରେ ପାଠ ଘରେ ଦାର ମହାଭାରତ ପୁରା ରାମାୟଣ ଚାଲିଲା ଆଉ, ଯିଏ ହେଲା ଯିଏ ହେଲା ଶୋଧିଲା ପାଇଲା ଏ ହେ ଭାଇ ମନ୍ଦିର ଟିକ ନା ଆଉ ମାଧ ଆଦତ୍ ପନ୍ଦର୍ ମିନିଟ୍ କୋଡିଏ ମିନିଟ୍ କହିଲେ। ମାମା ତାଙ୍କୁ କନଭିନ୍ସ କଲା କହିଲା ହଉ ଛା କଣ କରୁଚି। ଭଗବାନ ଦୟାରୁ କିନ୍ତୁ ପ୍ରଷ୍ଟୁରର ମା ରହିଯାଇଚି ଘରେ କିଛି କହୁନାହାନ୍ତି। ଦି ପହରେ ପୁରା ମୁଣ୍ଡ ଉପରେ ବସି ଯାଇିଚନ୍ତି। ସେ ଯୋ ଲସି ଦୋକାନ ଥାନ୍ତି ସରିଲା ଆଉ ମୁଣ୍ଡରେ ପାତଳ ବ ଦେଇଥାନ୍ତି ମତେ ଆଉ।
ତମ ଘରଟା ବିଜେପି ର ସେ ଯ ନା ମତ କଳ୍ପନା ର ସେଇ ଯୋଉ ଯୁଡିଓ ହେରିକାଙ୍କ ପାଖରେ ନା? ତାଠୁ ଦୂର ଏପଟେ।
ମାନ ଯୁଡ଼ିଓଠୁ ଆମ ଘର ଗୋଟେ କିଲୋମିଟର।
ଓ ତମର ତାନେ ଷ୍ଟେସନ୍ ଆଡେ। ମାନେ ଷ୍ଟେସନଙ୍କର ମାନେ ସେ ଯୋଉ ଛକର ଭିତରକୁ।
ନା ବ ବରଗଡ ଥାନା ଦେଖିଚ ବରଗଡ ଥାନା?
ନାଁ ସାଡେ ଜାଣିନି।
ପ୍ରାଇ ସେଇ ବରଗଡ ଥାନା ଫ୍ରଣ୍ଟ ରେ ମୁଁ ଅଛି।
ମୋର ଗୋଟେ ସାଙ୍ଗଟେ ମାନେ ଆମ ରୁମେଣ୍ଟ ଥିଲେ ତାଙ୍କର ମାନେ ତା ପିଉସୁଙ୍କ ଘର ସେଇ କଳ୍ପ ପନା ତ ସେ ସେଇ ଭିତରେ ରହୁଥିଲା ଲେନ୍ ନାଇନ ନା କଣ ଏମତି।
ଲେନ୍ ନାଇଁନ ସେମିତି କିଛି ନାଇଁ କଳ୍ପନା କୋଉ ଜାଗା ସେ ଆଇଦର। ସେ ଆଇଦର ଗର୍ମେଣ୍ଟ କ୍ଵାର୍ଟରରେ ରହୁଥିବ ସେ ତ କଉଠି ଏଲବି ଫେଲଭି ଆଡେ ରହୁଥିବେ। ସେ ଭିତରେ ମାନେ ଆମର ଏରିଆରେ ରହୁଥିବେ ଆଉ।
ହଁ ସେଇଠି ହିଁ ତମାନଙ୍କ ଘର ହେଇଥିବ ସବୁ ଲୋକ ସେଇଠି ହିଁ ରହୁଥିବେ ନା ଆଉ।
ଆଞା।
ବଢିଆ ଯା ହଉ ଲିଙ୍ଗରାଜ ଯାଉଛ ବିନ୍ଦୁସର ଯାଉଛୁ ୱାଉ।
ଆଉ ଗଲେ ଦିଦି କଣ ଆଚଛା ଗଲେ ଦିଦି କଣ ହବ? ସେଠି ସିନା ଯାଇକି ସାନ୍ତି ରେ ବ ବୁଲୁଣ ସେଠଦିନ ଶାନ୍ତିରେ ବସିବୁ ସେଠି ବସିଥିବୁ ତାଙ୍କର ବ୍ୟାନ ପାଟିି ସେ ତବଲା ଫାବଲା ବଜେଇବେ ମୁଁ ଗରମ ହେଲା।
ହଁ ଏବେ ତ ଭାରି ରିଲସ ସେଗୁଡା ହିଁ ଭାଇରାଲ ହଉଚି।
ମାନେ ମୁଁ ସେ ମୁଁ ତ ସେ ଡେଲି ମାନେ ମୁଁ ମାନେ ସେ ଏତେ ଏତେ ବେଲଜ୍ୟା ମାନେ ସେ ଡେଲି ସଧୁଚି ମୁଁ ଡେଲି ଆ ସାଙ୍ଗ ମାନ ବସିବା ସାତ ଆଠ ଜଣ ବସିବା ଚିଲେଇବା ସେଠି। ଭାଇ ଫଲର୍ ମିଲିବେନି ଲାଇକ୍ସ ମିଳିବନି କିଛି ନାହିଁ ତାହେଲେ ବନ୍ଦ ତାଙ୍କର ଏବେ ବନ୍ଦ କରି ଯାଇଛନ୍ତି କାହିଁକି କହିଲ ସେମାନେ ବସ୍ କାବ କହୁଥିଲ ମ ସେଠି ବଜିକି ଝିଅଙ୍କ ନମ୍ବର ମାଗୁଥିଲେ। ହଁ ତାଙ୍କ ଦିଦି ଦେଖେ ଏଟା ଏ ପାଇଁ ଗୋଟେ। ମାନେ ସି ତମେକୁ ତମେ ଯଦି କରିବ ଲୋକମାନେ ଗ୍ୟାଦରିଙ୍ଗ ହେବେ ତ ତାଙ୍କ ଭିତରେ କିଏ ହଁ ତାଙ୍କ ଭିତରେ କିଛି ଗୋଟେ ସରିଗଲା ଆଉ ସରିଗଲା ଆଉ। ମାନେ ସେ ଠି ସରିଗଲା ନା ସିଏ ନୁହ। ଫସିଗଲେ କଣ ସେ ତ ବନ୍ଧା ପଡିଗଲା ସେଠି ପୁରା।
ହସିଗଲା କଣ ବନ୍ଧା ପଡିିବ।
ବନ୍ଧା ବୁଡିଗଲା ତାକୁ ବନ୍ଧା ଏତେ ଭିତରକୁ ଗଲେ ବି ଏମିତି ଗଣ୍ଠି ପକେଇଲା ଖୋଲିବି ପାରିବନି। ଚାରି
ସେଇଟା ବି ସତ କଥା ଭାଇ ଆଜିକାଲି ତ କୁହନା ମାନେ ଭୁବନେଶରରେ ଏ ଏତେ ପଢ଼ିଚି ଲିଟରାଲି ମାନେ ବହୁତ ମୁଁ ତ ଭହ କାହା ସହିତ ବି କଥା ଦିନେ ମୁଁ ଏତେ ଭଲ ବାଲା ଥିଲ ଷ୍ଟାର୍ଟିଂ ଷ୍ଟାର୍ଟିଂ ରେ ମୋତେ ଗୋଟେ ଅନନନ୍ ନମ୍ବର ଟେ କଲ ଆସିଲା ସିଏ ମତେ କହୁଚି କୋଉଠି କଣ କଣ ଇଏ ସ ମୁଁ ସବୁ ବତେଇ ଦଉଚି ତାକୁ ମୋର ରୋମଣ୍ଟ ଗୋଟେ ଶଧ ଥିଲା ସେଠୁ ବନ୍ଦ ହଉ ହଉ ମୁଁ ରଖୁଚି ହେଲା।
ଆଛା ଆଛା। ଆଜ୍ଞା।